ହଁ ଗୁଡ ମନିଙ୍ଗ।
ଗୁଡ଼ ମନିଙ୍ଗ ଭାଇ। ଆଉ।
ଆବ ହୁଁ। ଖବର କଣ ଏମିତି ମନେ ପଡିଲା ମୁଁ ଟିକେ ଭାଇ ଙ୍କୁ ଟିକିଏ ଫୋନ କରିଦିଏ ମଣିଙ୍ଗ ରେ ଦେଖିଆ କଣ କରୁଛନ୍ତି କଣ ନାହିଁ। ଏବେ କଣ ପଢ଼ା ପଢ଼ିି ଚାଲିଛି ନା କଣ?
ହଁ ଏବେ ତ ସାତଟା ରୁ ଦଶଟା କ୍ଲାସ ଥିଲା
ହଁ ତ ଏବେ ମର୍ଣ୍ଣିଂ ରେ ହେଇଯାଉଛି ଏବେ ମର୍ଣ୍ଣିଂରେ ହେଇଯାଉଛି ନାଇଁ
ହଁ।
ହୁଁ ହୁଁ।
ହୁ।
ଆମେ ତ ଏଇ ବାହାରିକି ଆସିକି ଅଫିସ ରେ ଆଉ।
ଅ ହୋ ଅଫିସରେ କାମ ଚାଲିଛି।
ଏଇ ସକାଳୁ ମର୍ଣିଂ ମିଟିଂ ସରିଗଲା ଏବେ ଟିକେ ଫ୍ରି ହେଲି, ମୁଁ କହିଲି ଟିକେ ଫୋନ କରିଦି କଣ କରୁଛ ସବୁ?
ଆମର ତ ସେ ମର୍ଣିଂ କ୍ଲାସ ଥିଲା ଆଉ ସାତଟା ଆ ଛଅଟାରୁ ଉଠିକି
ଏଇଟା କଣ ଏଇ ଖରା ଏଇଟା କଣ ଏଇ ଖରା ଲାଗି ମାନେ ତମର ଇଏ ହେଇଯାଉ ମଣିଙ୍ଗରେ ନା ମାନେ ନ
ନାଇଁ ଏଟା ଆମର ସିଫଟ ୱାଇଜ ଅଛି ଆଉ। ମାନେ ସବୁ ବହୁତ ବହୁତ ପିଲା କରୁଛନ୍ତି ନା ବହୁତ କୋର୍ସ। ସେଇଥିପାଇଁ ଆଉ ଧର ଏଇ କୋର୍ସ ପିଲାଙ୍କର ଏତିକୁ ଏତିକି ଟାଇମ। ତାପରେ ଅଲଗା ବ୍ୟା ବ୍ୟା ଅଛନ୍ତି ନା ସେଇ ବ୍ୟାଚ ଅନୁସାରେ ରଖୁଛନ୍ତି ସେ ଟାଇମିଂ।
ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁ।
ହ।
ଆଉ କଣ ସକାଳୁ କଣ ଖିଆ ହେଇଛି?
ସକାଳୁ କିଛି ଆ ଯାଇକି ଯାଇଥିଲି। ଏଇ ଆସିକି ଟିକେ ଏବେ କ୍ଲାସ ସାରିକି ଆସିକି ଯାଇକି ଟିକେ କ୍ୟାଣ୍ଟିନରେ ଟିକେ ଖାଇ ଦେଇଥିଲି। ବରା ଗୁଗୁନି ତାପରେ ଯିବା ଗୋଟେ ବେଳୁ ଯାଇ ଖାଇବୁ ଆଉ।
ଓ ରୋଷେଇ କରୁନ ନାଇଁ?
ନା ମୁଁ ଏଇଟା ଭୁବନେଶ୍ୱରକୁ ଆସିଛି ଇଣ୍ଟର୍ନସିପ ଆସିଚି ମାସେ ପାଇଁ ନା। ତେଣୁ ରହୁଛି ଏଠି ହଁ ମୁଁ ପଢୁଚି କେଉଁଝରରେ ବିଟେକ୍ କରୁଚି କିନ୍ତୁ ଏଠି ଏବେ ଏଇ କୋର୍ସଟା ଗୋଟେ ଶଖିବା ପାଇଁ ଆସିଚି ଆଉ ସମର ଇଣ୍ଟ ହଁ ଯେହେତୁ ଛୁଟି ଅଛି ସମର ଛୁଟି ଅଛି କଲେଜ, ସେ ଏଠିକି ପ ଶ୍ଚି ଆଉ ୱେଷ୍ଟ କରିବା କାଇଁ ଏଇଠି ମାସ ଏଇଠି ଗଟେ କିଛି ଗୋଟେ ଶିଖିଦବା ସ୍କୁଲ ଗୋଟେ ଆଉ।
ଆଚ୍ଛା ଆଚ୍ଛା। ହୁଁ ହୁଁ। ଆଉ କଣ ସବୁ କର କୁହ? ହଁ ସବୁ ଠିକ୍ ଠାକ୍ ଆଉ।
ଆଉ ମେ ଏଇ ଖାଲି ଝିଅର ଟିକେ ଏଇ ଭାଇରାଲ୍ ଫିଭର୍ ହେଇଗଲା କଣ ନା ଉମ୍ ତା ସ୍କିନ୍ ଟା ଇନଫେକ୍ସନ ହେଇଯାଇଛି।
ଟୋଟାଲ ଏଣ୍ଟାୟାର୍ ବଡି କଣ ହେଇଛି ନା ରେଡ୍ ରେଡ୍ ପୁରା ମାର୍କ ହେଇକି ଉଁ ପୁରା ଇଏ ତାକୁ ଗୋଟେ ସ୍କିନ୍ ଡକ୍ଟର ପାଖକୁ ନେଇଥିଲି ଟିକେ କମିଗଲାଣି ଟିକେ ଗରମ ଯୋଗୁଁ ହେଇଯାଉଛି ଆଉ।
ହ ସେ ଗରମ ଯୋଗୁ ହୋଉଥିବ ଆଉ।
ହୁଁ।
ହୁଁ।
ଆଉ କଣ?
ଏମିତି ଚାଲିଛି ଆଉ।
ହୁଁ ହୁଁ ହୁଁ।
ଆଉ ଆପଣ କ୍ରିକେଟ ଫିକେଟ ଖେଳନ୍ତି?
ମୋ ଫେବରାଇଟ୍ ହେଲା କି କ୍ରିକେଟ୍।
ହଁ।
ଏ ଆମର ଏବେ ତ ଗାଁ ଯେବେଠୁ ଛାଡିଲୁଣୁ ମାନେ ମାନେ ଯୋଉ ରେଗୁଲାର ବେସିସ ରେ ଖେଳହଉଥିଲା, ସେଇଟା ହେଇପାରୁନି କିନ୍ତୁ ସଣ୍ଡେ ହେଇ ଶ ଶନିବାର ରବିବାର ଦି ଦିନ ଆମର ଏଇ କଲୋନୀରେ ଟୋଟାଲ କଲୋନୀ ପିଲା ସବୁ- ମ୍ୟାଚ ଆଉ।
ହ ଭଲ ଆଉ ଆମେ ତ ଗାଁରେ ସବୁବେଳେ ଖେଳୁଛୁ ଆଉ ଟୁର୍ଣ୍ଣାମେଣ୍ଟ ବି ଖେଳି ଯାଉଛୁ ବାହାରକୁ
ହଁ ନା ଟୁର୍ଣ୍ଣାମେଣ୍ଟ ଆମେ କରିପାରୁନୁ କାହିଁକି ନା ଏଇ ସବୁ ଜବ୍ ପରସନ ବାଲା କେହି ଟାଇମ ଦେଇ ହାନ୍ତି ଆରେ୍ଜମେଣ୍ଟ କରି ନହେଲେ ଭଲ ଖେଳୁଛନ୍ତି ସବୁ କିନ୍ତୁ କେହି ବାହାରକୁ ମ୍ୟାଚ୍ କରିହଉନି ଆରେଞ୍ଜ ମେଣ୍ଟ ମିନିମମ୍ ତ ନିହାତି ଜଣେ କଲେ ତ ଜାଇ କଣ କରିହବ? କେ ଟାଇମ ଦେଇ ହେଉନି ତାପରେ ରାତିରେ ଉ ସନ୍ଧ୍ୟା ହେଇଗଲା ମାନେ ଅଫିସ ସବୁ ସମସ୍ତଙ୍କ ସରିଗଲା ଆଠଟା ବେଳଠୁ ଷ୍ଟାର୍ଟ ହେଇଯିବ କ୍ୟାରମ୍ ମାଡ଼ କ୍ଯାରାତି ବାରଟା ଗୋଟେ
ମୁ ଭଲ ଖେଳେ
ହୁଁ ଆଚ୍ଛା ଆଛା କ୍ଯାରମ କିନ୍ତୁ ଆମର ଟୁର୍ଣ୍ଣାମେଣ୍ଟ ହୁଏ କ୍ୟାରମ ଟୁର୍ଣ୍ଣାମେଣ୍ଟ ଆମ ଅଫିସ ତରଫରୁ ହୁଏ। ଉଁ ଗୋଟେ ଥର ମୁଁ ରନର୍ସପ୍ ହେଇଥିଲି ଗୋଟେ ଦ ଗୋଟେ ଆମର ପ୍ରତିବର୍ଷ ଡିସେମ୍ବର ନଅ ରେ ଗୋଟେ ପ୍ରୋଗ୍ରା ଆମ ଏ ଟୋଟାଲ ମୁ ଆମ ଗ୍ରୁପ୍ ଟା ସାରା
ହଁ।
ସେଇଥିରେ ମୁଁ ଗୋଟେ ଥର ରନର୍ ସପ ହେଇଛି ଆଉ।
ଏଣୁ ଏ ବର୍ଷା ସିଜିନୀ ଆଇଲା ତ। କ୍ରିକେଟ ଏଇନା ଆଉ ଖେଳି ହବନି ଆଉ କଣ ହୁଁ।
ଯଦି ଗୋଟେ ଦି ଦିନି ଲଗାତାର ସେ ତିନି ଦିନି ଖଣ୍ଡେ ବନ୍ଦ ଖେଳ। ତାପରେ ପୁଣି ଯଦି ଖରା ଯଦି ଦବ ଖେଳ ବନ୍ଦ୍।
ସଣ୍ଡେ ନା ସଟରଡେ ସଣ୍ଡେ ଦି ଦିନି ମାତ୍ର। ତମେ ର ପ୍ଲାନିଂ କରିଥିବ ଯେ ବର୍ଷା ମାନେ ସନ୍ଧ୍ୟାଳେ ହେଇଗଲା ଯେ ଖେଳ ବନ୍ଦ।
ହଁ। ହଁ କୋଉ ବଲ ଖେଳନ୍ତି ଡିଉ ଡିଉଜ୍ ନା ଟେନିସ୍? ହଁ କେଟ ରଖିଛନ୍ତି।
ହଁ ସବୁ ଇନଷ୍ଟ୍ରୁମେଣ୍ଟ ଅଛି ହୁଁ। କିନ୍ତୁ ମାନେ ହେଉଛି ଖେଳିବା ପାଇଁ ଟାଇମ ନାହିଁ ଏଇ ଶନିବାର ରବିବାରେ ଏଇଆ ଆଉ।
ମ ଆମେ ତ ଏପଟେ ଟେନିସ୍ ଆମର ଏଇଆଡ଼େ ଫେମସ ତ। ହ ଟେନିସ୍। କଲେଜ ରେ ପ୍ରିନ୍ସିପାଲ ଯାଆନ୍ତି। ଖେଳିବା ପାଇଁ କଲେଜ ରେ କେବଳ ନହେଲେ ଗାଁ ହେ ସବୁଠୀ ହାର୍ଡ ଟେନିସ ବଲ୍।
ହୁଁ ହୁଁ ନାଇ ଗାଁରେ ଯେତେବେଳେ ଆମେ ଗାଁ ମାନେ ଯେତେବେଳେ କଲେଜ ଲାଇଫ ଟା ସେତେବେଳେ ଗାଁରେ କ କହିଲା କର୍କ ବଲ ଯୋଉ ଏଇଉରା। କର୍କ ବଲଟା ସେତେବେଳେ କଣ ନା ମ୍ୟାଚ ଫାଛେ ପରେ ଗୋଡେଇକି ଯୁଆଡେ ପହିଲା ସେଆଡେ ଯିବୁ ଖେଳିବାକୁ।
ହଁ।
ଏଇନା ଆଉ କୁଆଡେ ଯାଇ ହେଉନି। ନଲେ ସେଇଠ ଲାଇଫ ଟା ପ ମାନେ ତିନିଟା ବାଜିଲେ ମାନେ ଖରା ହେଲେ ବି ଖରା କାଟ ନଥିବ
ହୁଁ ସେ ତବେଳେ ମାନେ ଆମ ଟାଇମ ରେ ଆଉ।
ତୁମ ଏଜ ନା ଯାହା ସେ ଏଜରେ ନା ନା ମୁଁ ଖରା ବି କାଟିବନି ଦିଟା ହାଡେ ଦିଟା ବାଜି ଯ ମାନ ରେଡି
ହ ଆମର ତ ସାଢେ ତିନିଟାରୁ ଖେଳ ଷ୍ଟାର୍ଟ ହଉଛି ଆଉ।
ହୁଁ।
ଆଉ। ଆ ଆପଣଙ୍କ ଜବ୍ କେତେଟା ରୁ କେତେ ରହୁଛି? କଣ ଡ଼ିଉଟି! ହାଲୋ।
ଆଜ୍ଞା।
ମୁ କହିଲି ଡିଉଟି ଆପଣଙ୍କର କେତେଟାରୁ କେତେଟା ରହୁଛି?
ଆମର ଆକ୍ଚୁଆଲି ଏକାଉଣ୍ଟଶ୍ ଯେହେତୁ ନାଇନ୍ ଥାର୍ଟିରୁୁ ସିକ୍ସ ଟାଇମ୍ ସିକ୍ସ ଥାର୍ଟି ହେଉଛି ଆକ୍ଚୁଆଲି ଆମର ଟାଇମିଙ୍ଗ କିନ୍ତୁ
ହଁ
ଏକାଉଣ୍ଟସ ମାନେ ଫାଷ୍ଟ ଆସିବ ଲାଷ୍ଟ ଯିବ। କିନ୍ତୁ ବାହାରିଲା ବେଳକୁ ତୁମେ ସବୁ କ୍ଲୋଜ୍ କ୍ଲାଜ୍ କରିକି ଗଲାବେେଳକୁ ତୁମର ମିନିମମ୍ ଆଠ ଆଠଟା ଗୋଟେ ନର୍ମାଲ ଟାଇମ୍ ହେବ ମିନିମମ୍ ନର୍ମାଲ ଟାଇମ୍ ଆଠଟା। ତା ପୂର୍ବରୁ
ହୁଁ। ମାନେ ସବୁ କ୍ଲୋଜ ହେଲା ପରେ ଗ ଯାଇକି ତମେ ବାହାରି ହବ ତା ପୂର୍ବରୁ ତ ବାହାରି ହବନି ମିନିମମ ଅଫିସ ଆୱାର ପରେ ତମେ ଆହୁରି ଘଣ୍ଟେଟେ ଭାବିବ ଯେ ମୋର ଅଫିସ କରିବାକୁ ପଡିବ।
କିନ୍ତୁ ଦିନରେ ତମେ ଉ ଆମେ କାର୍ଡ ପହଞ୍ଚ କରୁଛ ତମେ ଦିନ ସାରା ବୁଲୁନ କିଛି କଥା ନାହିଁ କିନ୍ତୁ ସନ୍ଧ୍ୟା ଟାଇମ ଟା ଆମର ବେପାର ଦିନ ସାରା ଜମା ବିଲ୍ ପତର ହୋଇଇନଥିବ। କିନ୍ତୁ ସନ୍ଧ୍ୟା ବେଳକୁ କୋଡ଼ିଏ ପଚିଶ ଏକା ବେଳେ ମାନେ ଡେଲିଭରି ହେବ ଗାଡ଼ି ଇ ସର୍ଭିସ୍ ଗାଡି ଦେଢଶହ ଦେଢଶହ ଦୁଶହ ଦିନଶ ଦିନକୁ ଦିନ ଲା ଇଏ ହୋଉଛି ପରା। ଆମେ ଇଷ୍ଟ ଜୋନରେ ନମ୍ବର ୱାନ ଅଛୁ ନାଇଁ ନା? ତ ମାଡଟା ବେଶୀ ଫୋକସ ଟା ଆମରି ଉପରେ ଆମ ଆମଡିଲରସ ଯିବ ଓପରେ।
ହଁ।
ଏଇଆ ମ ଆମେ ନର୍ମାଲି ଏଠି ମନ୍ଥଲି ସାତଶହ ଆଠଶହ ଗାଡ଼ି ଏଇ ଆମର ଗୋଟେ ଡିଲରରୁୁ ମାନେ ବାହାରିଲାେଳୁକୁ
ହଁ।
ପର ଡେ ଆଭରେଜ ଥାର୍ଟି ର ଫର୍ଟି ଭଳିଆ ରହିଯାଉଛି।
ଆଉ ନେକ୍ସଟ୍ କେବେ ଆମ ଆଡେ ପ୍ଲାନିଂ ଅଛି ଆସିବାର?
ଏଇ ଯିବୁ ବା କାଲି ଇଭିନିଂ ରେ ବାହାରିବୁ। କାଲି ଇଭିନି ଇଭିନିଂରେ ଯିବୁ କାଲି ତାପର ଦିନ ତିନି ଦିନ ପ୍ରୋଗ୍ରାମ ତମ ଆଡେ ଆ
ହ।
ତିନି ଦିନ ତମ ଗାଁକୁ ଭିଜିଟ୍ ଆ କାଲି ତାଙ୍କ ନଅ ନା କାଲି ନଅ ପହରଦିନ ଦଶ ତା ପର ଦିନ ଏଗାର। ଏୟା ଆଉ
ହଁ। ପିଲାମାନେ ଆସିବାକୁ ପଡିବ ଆଉ। ହଉ ଆଉ।
କଣ କରିବା ଆଉ ହଁ ମୁଁ ସନ୍ଧ୍ୟାବେଳକୁ ଫ୍ରୀ ହେଲେ କଲ୍ କରିବି ଆଉ।
ହଉ।
ହୁଁ ରଖିଲି।